ହୁଁ।
କଣ ହଉଚଛି?
ମୋର ହଉନି କଣ ହୁଁ।
ହଉନଥିଲା?
ନା ହଉନି।
ନଥିଲେ ଯୋଉ ମୋବଇଲ ଆଉଥରେ ସେ ଆପ ଟା ରେ ଯାଇ ରିଫ୍ରେସ କର ରିଫ୍ରେନସ କରି ତ ମୋବାଇଲ କ୍ୟର କରି କ୍ୟର କରି ଆଉ ଥରେ କଲ୍ କରି ତାପରେ ହବ।
ଁ ଆଉ ଆଜି କରିବୁନି ଦଶଟା ହେିତରେ ବି ସେ କଲ କରିବ।
ହଁ ହୁଁ ହଁ ସେଠାାଇ ସେତ ଅଥା।
ହୁଁ।
କେତେଟା ହେଲା ବାଇଶ ଟା।
ସେଇ ବାଇଶିଟାରେ ତ ଅଛି ଆଉ ନାଇଁ ବାଇଶଟାରେ ତ ଅଛି ଆଉ କାଇହିଁ ହଉଛି କି।
ନା ମୋର ହେ ଲାଇଟ ଆଉ ବାଇଶ ଟା।
ତମେ ଆଜି କମ୍ପ୍ଲିଟ କରିଦବ ତାହେଲେ ଆଉ।
ନା ଗିର ଉଠ ରଛି। ସିଏ ଗଲା ଶୋଇବାକୁ ମୁଁ ଚାଲି ଯ ଶୋଇବି ତା ଦେହଟା
ହୁଁ।
ହଁ। ତା ଟିକେ ତା ଦେହଟା ଟିକେ ସୋ ଇଚି ଏ ତ ମା ମଙ୍ଗ ଖାରେ ଶୋଇ ପଡ଼ିବ। ମୁଁ ଶୋଇବି ଅଛେ ମୁଁ କାଲି କମ୍ପ୍ଲିଟ କରିବି।
କଣ ପାଇଁ ଏତେ ଜଲଦି ଏତେ ଜଲଦି ଆଜି ଶୋଇପଡିବ।
ଏ ହଁବ ଵା ସାଙ୍ଗ ମୁଁ ନାଁ ସରିାଇ
ଓ ହୋ।
ହଁ ଆଉ କଣ କରିବି?
ଖାଇକି ଆଇଲ
ହଁ ଖାଇକି ଆସିଲି।
କଣ ହେଇଥିଲା ଖାଇବା ଆଜି?
ଛତୁ ପନିର ପଖେଳ ତ ଗରମ କି ହବନି?
ଖରା ହେଉଛି ଯେୋଉଁ ଗରମରେ
ହୁଁ ଖାଇବି ହିଁ ନାଇଁ ଆଁ
ଖାଇବନି କଣ କହିଲା ଖାଇବିନି ନା କଣ ଗୋଟେ କହିଲା?
ନା ନା ନା ନା ଗରମ ହେଲେ ଖାଇବନି।
କଣ ପାଇଁ?
ଲଗେଇବା କେ ତାଳେ ହେଲୋ।
ହଁ।
ହଁ କୁହ। ।
ଆଉ କଣ?
ହ୍ୟାଲୋ।
କଣ କରିବା ଦେଖିବା ଆଉ। ।
ଆଁ? । କଣହେଲାକି? ନୂଆ ବହି ଯୋଉ ଆସିଛି ତ? ହଁ। ଇଂଲିଶ ବହିରେ ରଜ ଗୀତ ଅଛି। ହଁ ମୁଁ ଜାଣିଛି ଷଷ୍ଠ ଶ୍ରେଣୀ। ପଞ୍ଚମ। ହଁ ହଁ ହଁ ଲାଷ୍ଟ ପଜେରେ।
ଆ ବା କି ଭଲ ଗୀତ।
ଶହେ ବତିିଶ ପେଜ।
ହୁଁ।
ବଢିଆ ହେଇଛି ନା ବହିି ଗୁଡା ଏବେ ଇନା ଭ ଆଚ୍ଛ। ନଆ ବେଏ ସିକ୍ସ ଛୁଆ ଶିକଛିି ଆଉ। ସିକ୍ସ ଜିଛ ଆଉ।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
ଆଉ ସେ ନା ଆଉ ସେ କଣ ସେ ମଣିଷଥ ତମ ସେ ବହିରା ଦେବେ। ଛବିଶ ହେଲା ଟ। ହୁଁ।
ବହିର ଅବସ୍ଥା ଯାହା କରିଛନ୍ତି କଣ କହିବା?
ହଁ।
ବହିରେ ତ ଅବସ୍ଥା ଯାହା ଆଉ କଣ କହିବା ତା ବିଷୟରେ?
କୁହନି। ପ୍ଲସ ଟୁ ଛୁଆଙ୍କ ବହିଉରାକ ଦେଖୁଚୁ ଯାହା କରିଚନ୍ତି।
ତାକୁ ପା ଓଡ଼ିଆ କରି
ହାଲୋ, ହାଲୋ। କଣ? ହଁ କଣ କରୁଛ? ପ୍ଲସ ଟୁ ଛୁଆଙ୍କ ବହିଉରା କିଏ ଜାଣିଛି? କରନ୍ତୁ ଯାହା କରିବାର ଅଛି କରିବେ ଆଉ କଣ କରିବା?
ହଁ ତାଙ୍କ ଇଚ୍ଛା।
ହଁ। ହାଲୋ।
ହଁ।
ଆମ ବେଳକୁ ତ ହେଲେ ଟିକେ ଥିଲା ପ୍ରକାରେ। ଇଂଲିଶ୍ ପରେ ଇଂଲିଶ୍ ଥିଲା ଏବେ ରଜ ।
ହଁ ହବ ତ ଆଉ।
ହବନ ହେଇଗଲାଣି ବୋଧେ ଛୁଆଏଥର ରଜ ଗୀତ ଗାଇ ପ୍ରାର୍ଥନା କରୁଚନ୍ତି। ।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
ହଁ, । । ନା ସେମିତି।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
ସେଇଆ ପା ମରୀଚି ବୋଲି ଟିକେ ମଣିଷ ଦେଖିବାକୁ ପାଇଛି।
ଏବେ ଭଲ କଟିବ।
ତା ଇନଷ୍ଟାଗ୍ରାମ୍ ନଥିଲେ ସେ ସବୁ ବି ଚୁପ୍ ରହିଯାଇଥାନ୍ତା।
ହୁ ହୁ ଯାହା କୁ ଯାହା ସୁଖ ଦୁଃଖର ସାଥି। ସେ ପା ଇନଷ୍ଟାଗ୍ରାମ୍ ଭାସ୍କର ନିୟୁଜ୍ ର ସାନ ଭାଇ।
ହଁ। ସତରେ।
ଆଁ।
ସତରେ। ନା ଆଉ କୋଉଠି। ହାଲୋ। ହାଲୋ କେତେ ଅଛ। ଶୋଇବ ପୁଣି କେତେବେଳ କୁ।
ଉଁ ମୁଁ ଯିବି କଥା ହେଇକିନା।
ହଉ ହଉ। କଥା ହେଇକି ଯାଅ ଏଇ କଲର ସରିଲା ପରେ ଯିବି ଶୋଇବି ଟିକେ ଶାନ୍ତିରେ।
ହଁ ଶୋଇପଡ। ମୁଁ ବି ଆଉ ଏତେ କଥା ହେଇନି କାହା ସହିତ ତା ସହିତ କଥା ହେଇକି ଯାଇକି ଶୋଇବି।
କଲି ବରଂ ଇଛା ଫିଡ କୋଚିଙ୍ଗ ମୋର।
ହୁଁ କାଲି କମ୍ପ୍ଲିଟ୍ କରିଦବା ଯାହା ହେଲେ ବି।
ଗୋଟେ କୋନ ନହେନ କୋଉଦିନ ପୁଣି ଆସିବନି।
ହୁଁ ତାକୁ କାଲି କମ୍ପ୍ଲିଟ୍ କରିଦବା।
କୋଉ ଥିଲେ ତ। ଆ ଦିଦି କହୁଥିଲେ କାଲିଠୁନା ପହରଦିନଠୁ ଏଟା ଚାଲିବନି ବୋଲି।
ଓ ହୋ।
ଚାଲିବ। ହୁଁ।
ତାହେଲେ କାଲି କମ୍ପ୍ଲିଟ କରିଦବା ଯେମି
ହୁଁ କାଲି ଯେମିତି ହେଲେ ଯା ସହିତ ହେଲେ ବି କଥା ହେଇକି ଆମେ ତ ପାଞ୍ଚଟା ତମର ପାଞ୍ଚଟା ମୋର ପାଞ୍ଚଟା ହେଇଯିବ ତାପରେ ଆଉ କାହା ସହିତ କଥା ହେଇଯି ତାର ତିନିଟା କମ୍ଲିଟ କରିଦେବ।
ହଁ ସେୟା କରିବା।
ଏଟା ହବ
ହୁଁ।
ଆମେ ତ ଏଇନା ଖାଇବୁ ରୁଟି ଖାଇମୁ ଆଉ ଏ ଅଣ୍ଡା ଆ
ଉଁ
ହେଲେ ଅଲଗା କଣ ବିଷୟରେ କଥା ହେଇପାରେ ମୁଁ ହ କିଛି କଥା ହେଇପାରୁନ ସବୁ ସେଇ ଗୋଟେ କଥାରେ କେତେଥର କଥା ହବା।
କଁ କରିବା। ହଁ ପା।
ତମେ ଦିଜଣ
ଉଁ-ଆଉ କଣ ଜଗନ୍ନାଥଙ୍କ ବିଷୟରେ କିଛି ଗୋଟେ କହିଦିଅ ଆଉ।
କହୁଁନ ନାଇଁ ଯାଉଚନା ନାଇଁ ପୁରୀ? ଜଗା ପାଖକୁ
ରଥ ଦେବା ଯାଉଚ?
ଆଁ ନା କାଉଣ୍ଟରି ଲାଗୁଥିଲା ଥରେ। ଡୋର ଲାଗିଲେ ସିନା କିଏ ଗୋଟେ ଯିବା
ଜଗା ଡ଼ୋରି ନ ଲାଗିଲେ କଁ କରିପାରିବା।
ନା ବୁଲୁତ ବୁଲୁଥୁଲ
ହୁଁ।
ହଁ। ତା ଇଛା ସିଏ ନ ଚାହିଁଲା ଯାଏଁ କିଛି ହେଇପାରିବନି।
ଇଏ ସେ ଫୁଲ ଟା ମୁଁ ଥରେ ଯାଇଥାନ୍ତି ଗନି ତାଖକୁ
ହୁଁ।
ଡୋରି କିଏ କଣ କରି ତାଙ୍କ ଆଡେ ଗୋଡା ହେଇଗଲା।
ଆଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତାଙ୍କ ରଥଙ୍କ ନାଁ ଜାଣିଚ? ଯୋଉ ଜଗନ୍ନା
ହଁ ଜାଣିଥିଲେ ଜାଣିଥିଲି ଯିବେ ଭୁଲି ଯାଉଚି। ଆଉଟେ କଁ ଥିଲା ନଦୀଘୋଷ ନା ତାପରେ ଆଉ କଣ ଗୋଟେ
ଜଗନ୍ନାଥଙ୍କର ହଉଛି ନନ୍ଦିଘୋଷ ଆଉ ବଳଭଦ୍ର
ତାଙ୍କର ଭୁଲି ଯାଇଛି ସେ ସୁଭଦ୍ରା
ହୁଁ
ବଳଭଦ୍ରଙ୍କ
ବଳଭଦ୍ରଙ୍କର ତାଳ ଧ୍ୱଜ। ଆଉ ମା ସୁଭଦ୍ରାଙ୍କର ଦେବଦଳନ ଦର୍ପ ଦଳନ।
ହେଇଥିବ ମୁଁ ଭୁଲି ଯାଇଥିଲି।
ହୁଁ। ଅ ହଉ ରଖ ଟାଇମ୍ ହେଇଗଲା ହଉ ରଖ